ଅ
ହାଲୋ।
ହାଲୋ।
ହାଲୋ।
ହାଲୋ।
ହଁ କୁହ ଏଖା।
ଶୁଣାଗଲା?
ହଁ ଏଖା ଶୁଣାଗଲା।
କଣ କରଛୁ?
ମୁଁ ଏଇଖା ହେଲା ଉପମା ବନୋଉଥିଲି ଉପମା।
ତତେ ଉପମା ବନେଇ ଆସେ?
ହଁ। ଉପମା ତ ବନେଇ ଆସେ ରାଯେ ପ୍ରଥମେ କଡେଇ ବସେଇଚି ତା ଉପରେ ତେଲ ପକେଇଲି ତେଲ ଭିତରେ ପ୍ରଥମେ ତାପରେ ସୁଜିକୁ ଟିକେ ଭାଜିଦେଲି ସୁଜି ଭାଜି ସାରିଲା ପରେ ସୁଜିକୁ ବାହାର କରିଦେଲି ତାପରେ ବାକି ପରିବାଗୁରା ଭାଜି ଦେଲି ତାପରେ ତାକୁ ମିଶାଇବାର ଅଛି ଆଉ ପାଣି ପକେଇବାର ଅଛି। ସୁଜି ହେଲା ଇଏ କରିଦ ଆଣିକୁ ସୋକ କରିଦବ ଆଉ ପାଣି ଡବଲ ପ କେଇବାର ଅଛି କାହିଁକି ନା ସୁଜି ଅଧିକ ପାଣି ସୋକ କରେ।
ଆଚ୍ଛା ହଁ। ତୋର ଦିଦିକୁ ଉପ ତୋ ଦିଦି କେବେ ଉପମା ବନେଇଛନ୍ତି?
ହଁ ମୋ ଦିଦି ବନେଇଚି ପାସେ ମିଠା ମିଠା ଉପମା ବନାଏ।
ତୋ ଦିଦିକୁ ତ ଅଧା ରୋଷେଇ ଆସୁନଥିବ ତତେ ହିଁ ସବୁ ରୋଷେଇ ଆସୁଥୁବ ମୁଁ ଜାଣିଚି।
ହି ହି ଆପଣ କଣ କରିଥିଲେ ଏଖା?
ମୁଁ ଏଇଖା ଯାଇଥିଲି ଟିକେ କଲେଜରୁ ଟିକେ ଯାଇଥିଲି ମାର୍କେଟ ଯାଇଥିଲି ବୋହୁତ ସାରା ଜିନଷ କିଣିଲି ସେଇଟାକୁ ସବୁ ଉଁ ସେଇଟାକୁ ସବୁ ଏମିତି ସବୁ ପକେଇଚି ଘର ସାରା କଣ କହିବି। ଯେମତି ଉଁ ଜୀବନରେ ପ୍ରଥମ ଥର ପାଇଁ ନିଜ ପଇସାରେ କିଣଲେ ନା ସେଥିପାଇଁ ମୁଁ ଏମିତି ପକେଇଚି ଦଶ ଦିନ ଯାଏଁ ସେ ପୁରା ମୁଁ ଖାଲି ଦେଖୁଥିବି ଯେ ମାନେ ଆଉ କଁ ଖାଲି ଦେଖିବି ଦଶ ଦିନ ଯାଏଁ ମୋ ପଇସାରେ କିଣିଚି ହେରା ଘରଲୋକଙ୍କୁ ଦଶ ଥର ନ କହିଲେ କଣ ଭଲ ଲାଗିବ।
ଓହୋ ଆକଚୋଲି ମୋ ଦିଦି ଗୋଟେ କୋର୍ସ ଷ୍ଟାର୍ଟ କରିଚି ସେଟା ଗୋଟେ ସେଭେନ ଇୟରସର ଗୋଟ୍ ଏ ପ୍ରିମିୟର କୋର୍ସଟେ ଷ୍ଟାର୍ଟ କରିଚି ଦିଦି।
ସେଭେନ ଇୟର୍ସର ପ୍ରିମିୟମ୍ କୋର୍ସ କଣ ସେ କୋର୍ସ ନାଆ?
ଆକଚୋଲି ସେ କୋର୍ସରେ ନା ବୋହୁତ ହାଇ କ୍ୱାଲିଫାୟାର ଟିଚରସ୍ ଥାଆନ୍ତି। ଯୋଉମାନେ ତାକୁ ଶିଖାନ୍ତି ଘାସ କାଟିବା।
ଓହୋ ହୋ ପୁରା ମସ୍ତ ମାନେ ହେଟା ଗୋଟେ ଘାସ ମାନେ ଗୋ ଟିଏ ଗୋଟିଏ ଘାସ ହିଁ କାଟିବାକୁ ମତେ ଲାଗୁଚି ହଜାର ଦିଇ ହଜାର ଖଣ୍ଡେ ନେଇଯି
ନା ନା ଆପଣ ବୋହୁତ କମ୍ କହିଲେ ଆକଚୋଲି ତାରିଖ କୋର୍ସ ସରିବ ତାପରେ ତାକୁ ମିଳେ ଯବ ଅଫର ଏଏ ଖା ସେ ପ୍ରାକ୍ଟିକାଲ ପାଇଁ କି ହେଲା ଅ ମଞ୍ଚେଶ୍ୱର କେନାଲ ପାଖକୁ ଯାଇଥିଲା ଥରେ ଗୋଟେ ପ୍ରାକ୍ଟିକାଲ ପାଇଁ କି ଆଉ ଗୋଟେ ପ୍ରାକ୍ଟିକାଲ ପାଇଁ କି ସେ ବୋହୁତ ଦୂର ରାଉରକେଲାର କେନାଲ ପାଖକୁ ଯାଇଥିଲା।
ହଁ ତୋ ଦିଦି ତୁ କହିବୁ ଆମ କଲେଜ ପାଖେରେ ବି ଗୋଟେ ମଇଁଷି ଖାଲ ବୋଲି ଗୋଟେ ଜାଗାଟେ ଅ
ହଁ ସେଟାତ ବୋହୁତ ଫେମସ ସେଇଟା ତାଙ୍କ ଜବରେ ଆକଚୋଲି ସେମାନେ ବୋହୁତ ପ୍ରୋ ହେଇଯିବେ ବୋହୁତ ଭଲ ହେବ ତାପରେ ତମେ ସେଇ ଯାଗାକୁ ଯିବ ଏଲାଉ ହୁଏ।
ସେଇ ପାଖେରେ ଗୋଟେ ଯୋଉ ମାନେ ଏମତି ବି ଏମ୍ ସିର ଯୋଉ ଅଳିଆ ଫଳିଆ ଯୋଉ ପ-ପଡେନି
ହଁ।
ସେଇଠି ବି ଗୋଟେ ଅଛି ମାନେ ସେଇଠି ବି ତୋ ଦିଦି ଗୋଟେ କୋର୍ସ କରିପାରିବ ବୁଝୁଚୁ ତ।
ଆକଚୋଲି ମୋ ଦିଦି ସେଠି ପୂର୍ବରୁ ସେଇଠି ରହୁଥିଲା।
ଓହୋ ଆଚ୍ଛା ହଁ ତାହେଲେ ଦିଦି ପୁରା ସେଠାକାର ମାନେ ମଇଁଷି ମାନଙ୍କ ସହିତ ଟିକେ ଆଟାଚ ହେଇଯାଇଥିବ।
ହଁ ହଁ ଆକ୍ଚୁଆଲି ତାର ଯେତେବେଳେ ଜବ୍ ସରିବନି ତ ପ୍ରଥମ ଜବ ହେଲା ବହୁତ ଭଲ ଜାଗାରେ ମିଳୁଛି ତାକୁ ଆକ୍ଚୁଆଲି ଏକ୍ସପ୍ଲେନେଟର ଆଗରେ ଘାସ କାଟିବାର ଅଛି
ଓ ମାନେ ସେଟା ତାପରେ ତାର ଡ୍ରିମ କଣ ମୁମ୍ବାଇ ଯାଇକି କୋଉଠି ଘାସ କାଟିବିନା କଣ?
ନା ନା ପ୍ରଥମେ ତାକୁ ହେଲା ମିଳିବା ଏ ଘାସ କାଟାଯାଏ ଚାକିରି ଇଏ ବାଲା ପୋ ତାଙ୍କୁ ହେଲା ଗୋଟେ କଣ ତାକୁ ସୂତାରେ ଘାସ କାଟିବାର ଅଛି ସୂତାକୁ ଘଷି ଘଷି କାଟିବାର ଅଛି। ଯେମିତି ଘାସକୁ କାଟିବନି ଯେମିତି ଘାସକୁ କଷ୍ଟ ହବନି
ଆଚ୍ଛା ଆଚ୍ଛା କିନ୍ତୁ ଦିଦି କୁ କଷ୍ଟ ହେଲେ ଚଳିବତ
ହଁ ହଁ ଆକ୍ଚୁଲି ସେକୋର୍ସ ବହୁତ ହେଲା ବହୁତ ଡୀମାଣ୍ଡିଁ କୋର୍ସତ ସେଥିପାଇଁକି ଏଇ ଖାତାଙ୍କୁ ମିଳୁଛି ପର ଆୱାର ଟେନ୍ ଲାକ୍ ଏଇଟା ଆଗକୁ ଆଗକୁ ପଢିଲେ ପର ଆୱାର ୱାନ କ୍ରୋର ହେଇଯିବ।
ଓ ମାଇ ଗଡ ତାହେଲେତ ମାନେ ସିଏ ପୁରା ଓଡିଶାରେ ପୁରା ନମ୍ବର ୱାନ ମାନେ ପୁରା କଣ ବିଜନେସ ମାନ ହେଇକି ବାହାରିବ
ହଁ ହଁ ପୁରା ନମ୍ବରୱାନ ଘାସ କଟାଳି
ହଁ ତାକୁ ଲୋକ ଲୋକ ପୁରା ତାନାଁ ପୁରା ଫେମସ ହେଇଯିବ ଆଉ ପୁରା ଆମେ ଖୁସି ହେବା ତୁ କହିବୁ ମୋ ଭଉଣୀ କହିବି ମୋ ସାଙ୍ଗ
ହୁଁ ଆକ୍ଚୁଲି ମୁଁ ତ ହାର୍ଡ କାମବି କରିଛିନା ବହୁତ ପେସେନ୍ସ ଦର ତ ପାଇ ଘାସ କାଟିବାକୁ
ହଁ ଯେତେ ହେଲେବି ପୁଣି ଏବେ ଫଟି ଫଟିଟୁ ଡିଗ୍ରୀ ମାନେ ସେଲସିୟସ ଖରାରେ ପିଣି ଯାଉଛି। ତ ଏଇଟା ବହୁତ କଷ୍ଟ କାମ ଆମେ ଯେତିକି ହଁ
ପୁଣ ବୟସ ହେଇଗଲାଣିନା ପଇଁଚାଳିଶ ବର୍ଷର ଏଜ ଏଇଟା ହେଇଚି ଏକା ପଇଁଚାଳିଶ ବର୍ଷର
ହଁ ମାନେ ଆଉ କିଛି ଦିନ ଗଲେତ ତୋ ଦିଦି ରିଟାଡ କରିବ।
ମାନେ ଏଇଟା ଆକ୍ଚୁଲି ସାତ ବର୍ଷର କର୍ସ ମାନେ ବହୁତ ସ୍ପେସିଆଲ
ଠିକ ସେତେବେଳକୁତ ବାଉନବର୍ଷ ହେଇଯାଇଥିବ।
ହଁ ନାଇଁ ନାଇଁ ଆଲରେଡି ତାର ଛଅ ବର୍ଷ କମ୍ପ୍ଲିଟ ହେଇଗଲାଣି ଛଅବର୍ଷ କମ୍ପଲିଟ ହେଇସାଇଲାଣି
ସିଏ କାଳେ ପି ଚି ଡି କରିକି ବାହାରିବେ ନ ତ
ହଁ ସେଥିପାଇଁ କିଛି ହେଲା ତର ଆତ୍ମକ ତଥାବି ଲେଖୁଚି ମାନେ ବାୟୋଗ୍ରାଫି ଲେଖୁଛି ତାର ସେ
ହଁ ଏକ୍ସପିରିଏନ୍ସ ଆମେବି ସେମାନେ କାମରେ ଏକ୍ସପିରିଏନ୍ସ ନଥିଲେ କଣ ହବ କିନ୍ତୁ ପଢାର ଏକ୍ସପିରିଏନ୍ସ ସେହେତୁ ଫିଫ୍ଟି ଟୁ ମାନେ ସେତେବେଳକୁ ତ ସାତ ବର୍ଷକୁ ଫିଫ୍ଟି ଟୁ ହେଇଯାଇ ଥିବଣି ତ ସେ ମାନେ ବାଉନ ବର୍ଷରୁ ମିନିମମ ଗୋଟେ ପିଲା ମାନେ ଗୋଟେ ଛୋଟ ପିଲା ତ ପାଞ୍ଚ ସାତ ବର୍ଷରୁ ପଢା ଷ୍ଟାର୍ଟ କରିଦଉଛି ତ ସେଇ ହିସାବରେ ଏତେ ବର୍ଷ ଯେହେତୁ ରହିଯାଇଛି ତ ମାନେ ଗୋଟେ ଏକ୍ସପିରିଏନ୍ସ ତାର ସେୟାର କରିବନା ସେଇଥିପାଇଁ କା ତାକୁ ପର ଆୱାର ୱାନ ଲାଖ ହିସାବରେ ମିଳୁଛି କଣ ଏଇଟା ଛୋଟ
ହୁଁ ସେଇଟା ବି ଗୋଟେ କଥା ଉପର ପୁଣି ହେଲା ଆପଣ କଣ କରୁଛନ୍ତି?
ମୁଁ ଏଇଖିନା ଏଇଠି ବସିଛି ଆମ ବାଲକୋନି ପାଖରେ ଆ ମୁଁ ଆକ୍ଚୁଆଲି ଦିଦି କୁ କହିଲେ ବି ସେ ଭଲ ତାକୁ ଆଉଠି ବି ମାନେ ତମ ଘାସ ମାନେ ଗ୍ରାସ ଉପରେ ସବୁ ଯଦି ଅବଜର୍ଭ କରିବାର ଅଛି ଆମର ଏଇଠି ଆକ୍ଚୁଆଲି ବାଲକୋନି ମାନେ ସେଇ ପାଖରେ ହିଁ ମାନେ ଗାଈ କୁକୁର ଗୁଡାକ କଣ କରୁଛନ୍ତି ମୁଁ ବି ଜାଣିପାରୁନି ବଟ ଗାଈ ଷଣ୍ଡ ଏଇ ସବୁ ଘାସ ଗୁଡା ଖାଉଛନ୍ତି ତ ମାନେ
ଥାର୍ମ ହେଉଛେ
ଆକ୍ଚୁଆଲି ହଁ ଟ୍ରୁ ଟ୍ରୁ ତ ମାନେ ଏଇଠି ଜ ହଁ
ଆକ୍ଚୁଆଲି ସେ ସୂତାରେ କରୁଥିଲା। ଆକ୍ଚୁଲି ସେର ଥର ଗୋଟେ ପାର୍ଲର ଯାଇଥିଲା ସେତେବେଳେ ସେ ଆଇବ୍ରୋ ସେପ ଦେଖିକିନା ବୋହୁତ ଇନ୍ସପାୟାର ହେଇଗଲା। ତାପରେ ସିଏ ହେଲା ତାପରେ ସିଏ କୋର୍ସ ବିସ ତାପରେ ସେ କୋର୍ସ ବିଷୟରେ ଜାଣିଲା ଆଉ ଭାବିଲା ଜେଖିଲେ ଏଥରେ ସେ ସୂତା ରୁ ଘସ କଟିବ।
ହଁ ମାନେ ସବୁ ଜିନିଷରେ ସେ ଏଇଟା ଚାହୁଁଥିଲା ଯେ ମାନେ ପେସେନ୍ସ କେମିତି ରଖ ଶିଖିବ ଏଇଟାରୁ ସେ ଶିଖିବା ଗୋଟେ ଲୋକ ଏଇଟା ମାନେ ଏୟା ହିଁ ଶିଖିବ ତା କଥାରୁ। ମାନେ ତା କାମରୁ ଏଇଟି ସବୁ ଆମର ହୁଁ।
ଆଉ ମୋର ଗୋଟେ ଆଉ ଗୋଟେ ଭଉଣୀ ଅଛନ୍ତି ସଏ ବି ଗୋଟେ ବୋହୁତ ବଡ କୋର୍ସ କରିଛନ୍ତି ଏଇଟା ତାଠୁ ହୁଏ ପ୍ରିମିୟମ କୋର୍ସ। ହ
ଆଚ୍ଛା କଣଟା।
ଆକ୍ଚୁଲି ସେଇଥିରେ ହେଲା ପ୍ରଥମେ ହେଲେ ତାଙ୍କୁ ସେ କୋର୍ସ ରେ ଥଣ୍ଡା ଚାମଚ ରେ ମଶା ଧରିବାର ଅଛି।
କଣ କଣ ଆଉଥରେ।
ଥଣ୍ଡା ଚାମୁଚ ରେ ମଶା ଧରିବାର ଅଛି।
ୱାଓ ମାନେ ଏଇ ସବୁ ମାନେ ଚିନ୍ତାଧାରାକୁ ମାନେ ଏଇଠୁ ମାନେ ମାନିବାକୁ ପଡିବ ତାଙ୍କ
ହୁଁ ଆକ୍ଚୁଲି ସେଟା ଆହୁରି ପ୍ରିମିୟମ କୋର୍ସ କଣ ପାଇଁ ସିଏ ଅଲରେଡି ଟୁ ବର୍ଷର କୋର୍ସ ସେଟା ସେ ୟୁଗାଣ୍ଡାରେ କରିକି ଆସିଚନ୍ତି।
ଓହୋ ହୋ ଭଲ ମାନେ ଏଇ ଏଇଭଳି ଆ ଜିକାଲି ଆଜିକାଲିକା ପିଲା ଅବଶ୍ୟ ତମ ଦିଦି କୁ ପଇଁଚାଳିଶ ବର୍ଷ ହେଉନା କାହିଁକି କିନ୍ତୁ ଆଜିକାଲି ପିଲା ପିଲା ହଉଚି ଚନ୍ତି ଦେଶର ଭବିଷ୍ୟତ ତ ଏଇଭଳିଆ ଛୁ ମାନେ ଏଇ ସେ ଭଳିଆ କ୍ରିଏଟିଭିଟି ମାନେ ମନରେ ଆସିବା କଥା।
ହୁଁ ଆକ୍ଚୁଲି ସିଏ ହେଲା ବୋହୁତ ହା ଆକ୍ଚୁଲି ସିଏ ବି ବୋହୁତ ହାର୍ଡ ୱାର୍କିଂ ବା ସେ ବୋହୁତ କଷ୍ଟ କରିକଲା ଘାସ କାଟୁଚେ।
ସେଇ ମ ବାସ୍ ତାକୁ ଖାଲି ସେ ଖାଲି ଯାହା ମାନେ ସେଇଥିପାଇଁ ତ ରାତିରେ ମୁଁ ଯେତିକି ଜାଣିଚି ସେ ତିନିଟା ଚାରି ଚାରିଟା ରାତିରେ ମାନେ ଏମତି ସବୁ ଅବଜର୍ଭ କରୁଚି ବହୁତ ସାରା ସୋର୍ସ ଏ ସବୁ ଦେଖିକି ଚାରିଟା ରାତିରେ ଶୋଉଚିଶ ମୁଁ ଜାଣିଚି ସେ କହେ ମାନେ ତାର ଯେ ତଳେ ସେ ଡାଏରୀରେ ସବୁ ଲେଖା କଥା ସେ କେତେ କଷ୍ଟ କରୁଚି ସେଇଥିପାଇଁ କେବଳ ଚାରିଟା ରୁ ବାରଟା ଯାଏଁ ଶୋଉଚି ଯାହା ମାନେ ତାକୁ ଆଉ ଦିନ ସାରା ଟାଇମ ହିଁ ମିଳୁନି ଶୋଇବାକୁ। ହଁ ବେଳେ ହଁ ହୁଁ।
ମତେ ବି ଲାଗେ ଯେ କି ସେ କଣ ପାଗଳ ଫାଗଳ ହେଇଯାଇଚି ରାତି ଅଧରେ ପୁଣି କାନ୍ଥକୁ ଦେଖିବ। ମୁ ତାପରେ ସେ ତାର ଅଭର୍ଜଭେସନ ଫୋକସ ବଢୁଚି।
ଏମିତି କଲେ ହିଁ ମାନେ ଅବର୍ଜଭେସନ ମାନେ ଏଇ ସବୁ ବଢେ ମାନେ ଏଇ ସ୍କିଲ୍ ଗୁଡା
ହଁ ସେ ଜାଣିଥିବ କାହିଁକି ସେ ଅଲରେଡି ଛଅ ବର୍ଷରୁ କରୁଚି ଏଗୁଡା।
ହଁ ହଁ ଯେତେ ହେଲେ ବି ଏକ୍ସପିରିଏନ୍ସ ନା। ତ ମୁଁ ଜାଣିଚି ସେ ଚାରିଟା ରୁ ଯାହା ମାନେ ବାରଟାରେ ଉଠେ ତାକୁ ବି ବୋହୁତ କଷ୍ଟ କରିକି ମାନେ ତାକୁ ବୋହୁତ କଷ୍ଟ ହୁଏ କିନ୍ତୁ ମୁଁ ତାକୁ ଉଠାଏ। ବାରଟାରେ ତାପରେ ତାପରେ ହୋଉଚି ଯୋଉ ମାନେ ଦିହି ପରେ ବି ମାନେ ତାକୁ ବୋହୁତ ଇଛା ନଥିଲେ ବି କିନ୍ତୁ ବାଧ୍ୟ ହେଇକି ସେ ଶୋଏ କାରଣ କାରଣ ସେ ଶୋଇଲେ ଯେତେ ତା ମୁଣ୍ଡକୁ ମାନେ ଆସିବ ନା ସବୁ ହୁଁ ଯାହା ସବୁ କ୍ରିଏଟିଭିଟି ସବୁ ଆସିବ ତା ମନକୁ।
ହଁ ତା ଉପରେ ବୁଆ ଅଧିକ ରେସ୍ପନସିବିଲିଟି ଅ ଅଛି ନା ସେ ଚାରିଟା କୁକୁରଙ୍କୁ ଆଡପ୍ଟ କରିକି ତିନିଟା ବିଲେଇଙ୍କର ମା ହେଇଚି।
ଓ ମାଇ ଗଡ୍ ମାନେ ୱାଉ।
ମୁଣ୍ଡର ବୋହୁତ ଅଧିକା ରେସପନସିବିଲିଟି ତାର ସେ
ମାନେ କୋଉ ଲ୍ୟାବ ରେ ଏ ସବୁ କରିଥିଲା ଆକ୍ଚୁଲି ତମେ ଜାଣିଚ।
ନା ନା ଆମର ଏଇ ପଛପଟ କିଶର କେ ନେ ଲେ ତା ଚାରିଟା କୁକୁରଙ୍କୁ ଅଟ ଆଉଟ୍ କରିକି ତିନିଟା ବିଲେଇର ମା ହେଲା।
ଓହୋ ଭଲ ଭଲ ଏମିତି ଏମିତି ହେଲେ ବିଜ୍ ନେଶ୍ ଟା ଆକକ୍ଚୁଲି ସେ ଚାହିଁଲେ ନା କୁକୁରା ବ୍ୟବସାୟ ବିଲେଇ ବ୍ୟବସାୟ ଏମିତି ବି କରିପାରିବ।
ହଁ ଆକକ୍ଚୁଲି ସେଥିରେ ହେଲା ସେ ବ୍ରିଡିଙ୍ଗ କରୁଛି ତାଙ୍କର କେମିତି ହେଲେ ଟିକେ ପପୁଲେସନ ବଢିବ।
ହଁ ଭଲ ନା ଆଜିକାଲି ଏମିତି ମାନେ ଏମିତି ରହିବା ଦରକାର୍। ଏଇଠି ତାର ଆକ୍ଚୁଆଲି ଗୁବ୍ଲେସ ଭୁବନେଶ୍ଵରରେ ମୁଁ ମୁଁ ସବୁ ଜାଗାରେ ତାର ଆକ୍ଚୁଆଲି ଦେନ ସବୁ ଜାଗା ବୁଲି ଗଲେ ତାର ଏକ୍ସପିରିଏନ୍ସ ହବ ଆସ୍ତେ ଆସ୍ତେ ତ ଓଡିଶା ବାହାରକୁ ଯିବ।
ହୁଁ ଆକକ୍ଚୁଲି ତମେ ବି ଟିକେ କହିଥିଲ ନା ସେମାନେ ତମ ଘର ପାଖେରେ ହେଲା ଗାଈ ଗୋରୁ ଗୁୁରା କଣ କରୁଛନ୍ତି ଘାସ ଫାସ ଖାଇ ଦଉଛନ୍ତି। ସେଥିପାଇଁ କି ସେ କୁକୁରଙ୍କ ବଲ୍ଡିଙ୍ଗି କରିଛି ଯେମିତିଥିଲା ଘାସ ସେ ଯାଇି ତାକୁ ଡରେଇ ପାରିବେ।
ହଁ ଆଗୁରୁ ଯେମିତି ସବୁ ଯଉ ପାଳ ଭୂତ ଥାଏ ନା। ମାନେ କୁକୁର ମାନଙ୍କର କୁକୁର ମାନଙ୍କୁ ରଖିବ ଯେମତି ଗାଈ ମାନେ ଖାଇବେନି ତ
ସବୁ ସବୁ ଆଜିକାଲି ଆଜ ସବୁ ୟୁନିକି ହିଁ କରୁଛନ୍ତି କିଛି ନୂଆ ଭାବିବା ନୂଆ ଚିନ୍ତା କରିବା ଏଟା ସ ତୁ ଭଲ ଲକ୍ଷଣ।
ମାନେ ଦେଖ ଯୋଉ ପାଳଭୂତର ହେଲା ଇଏ କଣ?
ହଉ ଶୁଣୁ ଆମେ ପରେ ଟିକେ କଥା ହେବା ହେଲା।
ହଁ ହଁ ପରେ କଥା ହେଲେ ହବ।
ହଁ ହଁ।